ହାଲୋ ଭାଇ
ହାଲୋ ଭାଇ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
କଣ କହୁଥିଲେ ଭାଇ ସେତେବେଳେ ଆପଣ ଶୁଭିଲାନି କିଛି?
ଭାଇ ମୁଁ କହୁଥିଲି ଆପଣଙ୍କ ଘରେ ଯୋଉ କିଏ କିଏ ଅଛନ୍ତି?
ଆମ ଘରେ ଭାଇ ଏଁ ବାପା ମାଆ ତାପରେ ସାନ ଭଉଣୀ ଗୋଟେ ତାପରେ ମୁଁ ତାପରେ ଜେଜେବାପା ଜଣେ।
ଆଜ୍ଞା।
ଆପଣଙ୍କ
ଆମର ଏ ଭାଇ, ଭଉଣୀ
ହଁ।
ଆଉ ବାପା, ବୋଉ ଖୁଡି, ଦଦା ସବୁ ଅଛନ।
ବହୁତ ଭଲ। ଆଉ କେମତି କଣ ଚାଲିଚି କାମ ବିଷୟରେ ଟିକେ କୁହନ୍ତୁ ଭାଇ?
ଭାଇ କାମ ତ ଠିକ୍ ଚାଲିଚି। ଏବେ ପ୍ରିଟିଙ୍ଗ୍ ଅଛି।
ଉଁ ହୁଁ ଆପଣ ଆପଣ ବାହାରେ ରହିକି କାମ କରୁଚନ୍ତି ତାହାଲେ?
ହୁଁ।
ବହୁତ ଭଲ ଭାଇ।
କଣ କରିବା, ପେଟକୁ ପେଟକୁ ଭୋକିଲା ରଖିଲେ କେମିତି ହବ? ପଇସା କମେଇଲେ ସିନା ଖାଇବୁ।
କିଛି ମାନେ କିଛି କରିବାକୁ ତ ପଡିବ ନିଶ୍ଚୟ।
କଣ କହିଲେ?
କିଛି କରିବାକୁ ତ ପଡିବ ନିଶ୍ଚୟ ଖାଇବା ପିଇବା ପାଇଁ ହେଲେ
ହୁଁ ପରିବାର ପାଇଁ ସମତି ପାଇଁ କରିବାକୁ ପଡିବ।
ହୁଁ ଠିକ୍ ଠିକ୍।
ଟୋକା ମାନଙ୍କର ଲାଇଫ ହିଁ ସେଇଆ କମେଇଲେ ଘରେ ରୁହ ନ କମେଇଲେ ବାହାରରୁ ଯାଅ।
ବାହାରେ ରୁହ, ଠିକ ଭାଇ ସେଇଟା ତ ଠିକ ସମସ୍ତଙ୍କ ଲାଇଫରେ ସେମତି ହଉଛି। ତ ସେଟାକୁ ଦେଖିକି ଆଗକୁ ବଢିବାକୁ ପଡିବ ଆଉ।
ହୁଁ, ସେଇ ଆଉ କଣ କରିବି?
ହୁଁ।
ଆପଣ ଯୋଉଠି ଏବେ ଯୋଉଠି କାମ କରୁଛନ୍ତି, ସେଇଠି କେତେ ଜଣ ରହୁଛନ୍ତି? ମାନେ ହୁଁ, ତମ ସହକର୍ମୀ।
ସହକର୍ମୀ ଅଛନ୍ତି, ଆମେ ପାଞ୍ଚ ଜଣ ଅଛନ୍ତି, ପାଞ୍ଚ ଜଣ।
ହୁଁ ହୁଁ ହୁଁ ହୁଁ, ମାନେ ଆପଣ କଣ କାମ କରୁଛନ୍ତି ସେଠି?
ଆମେ ଯୋଉ ଫ୍ଲେକ୍ସ ପ୍ରିଣ୍ଟ ହଉନି?
ହୁଁ ହୁଁ।
ସେଇ କାମରେ ଅଛି।
ହୁଁ ହୁଁ।
ଜେରକ୍ସ ଜେରକ୍ସ, ବାହାଘର କାର୍ଡ ସବୁ ହଉଛି।
ହୁଁ ହୁଁ, ମୁଁ ବି ତ ଭାଇ ଆଗରୁ କରୁଥିଲି, ତ ମୁଁ ପଢ଼ାପଢ଼ି ପାଇଁ ଗାଁକୁ ପଳେଇଆସିଲି, ମୁଁ ବି ସେଇଠି ଏକା ଭୁବନେଶ୍ୱର ଏକା ରହୁଥିଲି ସେଇଠି।
କୋଉଠୁ ପଢୁଥିଲେ ଆପଣ?
ମାନେ ଭୁବନେଶ୍ୱରରେ ଏକା ରହୁଥିଲି ସେ କାମ ଏକା ଆପଣ ଯୋଉଟା କରୁଚନ୍ତି ସେ କାମ ଏକା କରୁଥିଲି ମୁଁ ବି ପ୍ରଥମେ।
ଆଚ୍ଛା।
ହୁଁ ହୁଁ। ତାପରେ ପଢାପଢି ପାଇଁ ଘରେ ଉଁ କହିଲେ ତ। ପଳେଇ ଆସିଲି ତାପରେ ପ୍ଲସ ଥ୍ରୀ ଟେ ଜଏନ୍ କଲି ଆଉ।
ଆଚ୍ଛା ମାନେ ଭୁବନେଶ୍ୱରରେ କୋଉଠି କାମ କରୁ ଥିଲେ?
ଏଇ କଳିଙ୍ଗ ବିହାର।
ହଁ ଭାଇ, ମୁଁ ବି ସେ ସେଇଠି କାମ କରୁଛି।
ଅ ହ ଭାଇବ୍ରଦର୍ସ ସ୍ପିଣ୍ଟର।
ହଁ ଭାଇ ହଁ।
ହଁ ମୁଁ ବି ସେଇଠି ରହୁଥିଲି, ମୁଁ ବି ଆଗରୁ।
ହଁ ଆମ ପିଲା ଅଛନ୍ତି, ପଚାରିଲେ ଜଣା ପଡିବ ଆଉ।
ହୁଁ
ଏଠି କେତେ ମାସ କାମ କଲେ ଆପଣ?
ଏଇ ହୁଁ, କେତେ ମାସ ତ କହିପାରିବିନି ସେମିତି ମାନେ ବହୁତ ଦିନି ହେଇଗଲାଣି ମାନେ
ଆଚ୍ଛା। ଆଉ ସେପଟେ କେମିତି କଣ ଅଛି ଜାଗା ବୁଲିବା ପାଇଁ?
ବହୁତୁ ଜାଗା ତ ଭାଇ ଜାଣିଛନ୍ତି ଗାଁ ଗାଁଉଁଳି ଏରିଆ ତ ବହୁତ ତୁ ଭଲ ଜାଗା ଗୁଡାକ ସବୁ ଜଙ୍ଗଲ ପାହାଡ ଗଛ ପତ୍ର ଝରଣା ସବୁ ବର୍ଷ ମାନେ ବର୍ଷା ହେଇଥିଲେ ତ ଆହୁରି ସୁନ୍ଦର ଦେଖା ଯାଉଚି ଦେଖିବାକୁ।
ଆଚ୍ଛା।
ଆପଣ ଥରେ ଆସନ୍ତୁ ଏପଟେ ବୁଲାବୁଲି କରିକି ଯିବେ?
ହଉ ଯିବା ଆଉ।
ଆଉ ଏଥର ରଥଯାତ୍ରା କଣ କେମିତି କଣ ହବ? ଦେଖିଯିବେ କୋଉଠିକିି ବୁଲାବୁଲି?
ରଥଯାତ୍ରା ପୁରୀ ଯିବାର ଅଛି।
ଅହଁ।
ଯିବା ପୁରୀ ଦର୍ଶନ କରିକି ଆସିବା।
ମାନେ ତମେ ଆପଣ ଜଣେ ଏକା ଯାଉଛନ୍ତି ନା। ସାଙ୍ଗସାଥି ଏମିତି?
ସାଙ୍ଗ ସାଙ୍ଗସାଥି ହେଇକି ଯାଉଚୁ।
ମାନେ କେମିତି କଣ ହଉଚି ଆପଣ ପ୍ରଥମେ ଯାଇଚନ୍ତି ନା ଏଇଟା ତମର ପ୍ରଥମ?
ମୁଁ ବି ଦିଇଥର ଗଲିଣି।
କେମିତି କଣ ହଉଚିଭାଇ କିଛି କହିପାରିବ କି ସେଇଠି?
କଣ?
କେମିତି କଣ ରଥଯାତ୍ରା ପାଳନ କରାହଉଚି ସେଇଠି କଣ କହିପାରିବ କି ମୁଁ ତ କେବେ ଯାଇନି?
ସେଇଟା ଭାଇ ମୁଁ କହିପାରିବିନି ଏତେ କଥା କିଏ କହିପାରିବ।
ମାନେ ଆପଣ ମାନେ ସେଇଟି କଣ ଅ ଅଧିକ ଆକର୍ଷିତ ଲାଗେ ଦେଖିବା ପାଇଁ।
ଅ ଗୋଟେ କଥା ବି ଅଛି ସେ ଭଗବତ ରେ
ହୁଁ।
ମାନେ ଯୋଉ ପାଣି ଯୋଉ ଲହଡି ମାରୁନି। ମାନେ କି
ହୁଁ ହୁଁ।
ହେ ପାଣି ଲହଢ଼ି ମନ୍ଦିର ପାଖକୁ କେବେ ଆସି ଆସିପାରୁନାହିଁ।
ହଁ ଭାଇ ସେଇଟା ତ ଠିକ, ମୁଁ ବି ଶୁଣିଚି ସେଇଟା। କିନ୍ତୁ କେବେ ତ ଯାଇନି ଏଥର ଭାବୁଛି ଯିବି ବୋଲି ଦେଖିବି ଟିକେ ଜଗା ଦର୍ଶନ କରିକି ଆସିବା। ବୋଲି ଭାବୁଛି କିନ୍ତୁ କଣ ହଉଛି କେଜାଣି।
ଭ। ଇ ଆଗକୁ କଣ ହବ କିଏ ଜାଣିଛି।
ହୁଁ ମୁଁ ଶୁଣିଛି କାଳିଆ ତୋରି ଲାଗିଲେ ସେଇ ଜାଗାକୁ ଯାଇ ହୁଏ।
ହଁ ହୁଁ ଭାଗ୍ୟ ଥିଲେ ହିଁ ଯିବ।
ଭାଗ୍ୟ ଥିଲେ।
ଯଦି ଗୋଟେ ଥର ପ୍ରଭୁ ଡାକିଦେଲେ ଆଉ ରହିପାରିବନି। ଯଦି ଗୋଟେ ଥର ପ୍ରଭୁ ଡାକିଦେଲେ ଆଉ ରହିପାରିବନି।
ହୁଁ ଠିକ୍।
ସେ ପାଣି କିଏ ଅଟ କିଏ ସେ ପାଣି କି ଅଟକାଉଛନ୍ତି ଆପଣ ଜାଣିଛନ୍ତି?
ନା ସେଇଟା ତ ଭାଇ ଜାଣିନି ସେଥିପାଇଁ ତ ଆପଣଙ୍କୁ ଅ ପଚାରୁଥିଲି ଆପଣ ଟିକେ କୁହନ୍ତୁ ଭାଇ ସେଟା କେମିତି ଅଟକୋଉଚନ୍ତି ଆପଣ?
ଏଟା ଭାଇ ଆମର ଯଉ କାଳିଆ ଠାକୁର ନୁହେଁ କି
ହୁଁ ହୁଁ ଶୁବୁନି ଭାଇ ଭଲ ଶୁବୁନି।
ଯଉ ଆମ ଜଗନ୍ନାଥ ଠାକୁର ନୁହୁଁ କି?
ହୁଁ ହୁଁ।
ହନୁମାନ ଙ୍କୁ ସେଇଠି ରଖିଥିଲେ।
ହୁଁ ହୁଁ।
ଏମତି ଲହଡି ଯୋଉ ଆଉଚି ସେ ପାଣି ଆସିବନି ସେଠି ହନୁମାନଙ୍କର ମନ୍ଦିର ବି ଅଛି ଗୋଟେ।
ହଁ ଭାଇ ଅଛି ମୁଁ ହଁ ଏଇଟା ତ ଛତରେ ତ କେବେ ଦେଖିନି।
ହୁଁ।
ଯାହା ଦେଖିଥିଲି ଭିଡିଓ।
ହୁଁ ମୁଁ ଯାଇକି ମୁଁ ଦେଖିଚି।
ହୁଁ ଭଲ ଭାଇ।
ଆଉ ସେ ଯୋଉ ଲହଡ଼ି ଅଛି ସେ ମୁଣ୍ଡ ବୁଲି ସିଧା ଉପରକୁ ଯାଏ।
ହୁଁ।
ପାଣି ତ ଲୁଣ ଅଂଶ ଅଛି ପାଣିରେ।
ହୁଁ ସେଟା ବି ତ ଜାଣିଛି ଭାଇ କିନ୍ତୁ କେବେ ଦେଖିନି କି ଚାଖିନି ସେଟା ଲୁଣ ହଉଛି ନା କଣ। ଆଉ ଗୋଟେ କଥା ଭାଇ ଶୁଣିଥିଲି ସେଟା ସତ ନା ମିଛ ଜାଣିନି। ସମୁଦ୍ର ପାଣିରୁ ଲୁଣ ତିଆରି ହୁଏ ସେଟା ସତରେ ନା ମିଛ?
ହଁ ଭାଇ ସତ, ହଁ।
ମୁଁ ପାଖାପାଖି ଭାଇ ଯାଇନି ଏଇଥର ଯିବି ବୋଲି ଭାବୁଛି ପୁରୀ ଦର୍ଶନ କରିକି ଆସିବି ବୋଲି।
ହଁ।
ହେମିତି ଯାଉଥିଲୁ ଭାଇ ଅଧାରେ ଆମର କଣ ହେଲା ଉଁ ଉଁ ଗାଡି ଟା ଖରାପ ହେଇଗଲା ଥରେ ବାହାରିଥିଲୁ। ତାପରେ ସେଇଠୁ ଆଉ ଯାଇପାରୁନୁ।
ହଁ।
ଏଥର ଯିବା ବୋଲି ଭାବୁଛୁ କଣ ହଉଛି ଦେଖିବା ଆଗକୁ କଣ ହଉଚି? ଯାଇପାରୁଛୁ ନା ନାଇଁ।
ଡୋରି ଲାଗିଲେ ଯିବେ ଆଉ।
ହୁଁ ହେଟା ତ ଠିକ୍ ଯେ ଆଉ ଭାଇ କଣ କୁହନ୍ତୁ କେମିତି କଣ ହଉ। ଭାଇ ଭୁବନେଶ୍ୱରେ ତ ବହୁତ ଗରମ ପ୍ରବଳ ହଉଥିବ ଭାଇ?
ହଁ ଭାଇ ଗରମ ତ ହଉଥିଲା ଏବେ ତିନି ଚାରି ଦିନ ହେଲା ଏବେ ବର୍ଷା ପକେଇା ଖୁଣୁ ଟିକେ କମିଚି।
ଉଁ ହୁଁ। ଏଥର ତ ହୁଁ ହୁଁ।
ଆମର ତ ସବୁଦିନ ବନ୍ଦ ରହୁଛି ଖାଲି ସବୁଦିନ ଖୋଲା ରହୁଛି ମାନେ ରବିିବରେ ଖାଲି ବନ୍ଦ ରହୁଚି।
ହୁଁ ହୁଁ।
ଏ ତ ଜାଣିଥିବେ ଆପଣ?
ହଁ ମାନେ ଜାଣିଚି ଭାଇ। ଆଉ ରବିବାର ଦିନ ତ ବୁଲାବୁଲି ହଉଥିବ ଭାଇ ଜାଗା ବୁଲି ଯାଉଥିବେ। ହୁଁ ହୁଁ।
ଏଇ ଆନନ୍ଦବର୍ଣ୍ଣଙ୍କା ଯାଉଛି ନହେଲେ ଆଉ କୋଠି ଯାଇଚୁ?
ଉଁ ହୁଁ। ସେଇଟ ଭାଇ ଗୋଟେ ଥିଲା ଏବେ ଅଛି ନା ନାଇଁ କହିପାରିବିନି କି ବନ ବୋଲି ଗୋଟେ କହୁଛନ୍ତି ସେଇଟା?
ହଁ, ଆନନ୍ଦବନ।
ଆନନ୍ଦବନ ସେଇଠିକୁ ସୁ ଭାଇ ସବୁବେଳେ ଆମେ ଯାଇଥାଉ ସେଇଟି ମୁଁ ରହିଲା ବେଳେ ରବିବାର ଛୁଟି ହେଲେ ସବୁଦିନ ସେଇଠିକୁ ଯାଇଥାଉ।
ଆଚ୍ଛା।
ଆଉ ଗୋଟେ କଣ ଭୂତ କଣ ଗୋଟେ ଭୂତ କୋଠି ନା କଣ ଗୋଟେ ଆମିତି ଅଛି ଗୋଟେ
ହଁ ହଁ ଅଛି।
ହୁଁ, ସେଇଠିକୁ ବି ଯାଇଛୁ କେତେ ଥର ବହୁତ ଥର ଯାଇଛି ଭାଇ। ବହୁତ ମାନେ ବହୁତ ଗୁଡେ ଡର ଲାଗେ ସେ ଭିତରେ ଥିଲେ।
ହଁ।
କିନ୍ତୁ ସେମିତି ଆଉ ଡରିଲେ ସେ ଭିତରକୁ କେବେ ଯାଇପାରିବନି ସେଥିପାଇଁ ଯେମିତି ହେଲେ ବି ମାନେ ନିର୍ଭୟରେ ଯିବାକୁ ପଡୁଥିଲା ଆଉ ଭୟ ଲାଗୁଏ କିନ୍ତୁ ମାନେ ରହିବାକୁ ପଡୁଥିଲା ସେମିତି ଆଉ। ଯାଉଥିଲୁ ଦେଖି ବୁଲି ସାଙ୍ଗସାଥି ହଁଁ ହଁ ମଜାମସ୍ତି ଟି ମାନେ ଭିତରେ ବ୍
ମଜାମସ୍ତି ରେ ଗଲେ ଆଉ ଭୟ ଡର କିଛି ନାହିଁ।
ହୁଁ ହୁଁ ସେଇଟା ତ ଠିକ ସାଙ୍ଗ ସାଥିରେ ଗଲେ ସେମିତି କିଛି କିଛି ଭୟ ବି କିଛି ଲାଗେ ନାହିଁ।
ଏବେ ଆଉ କୁଆଡେ ବୁଲିବାକୁ ଯାଇଥିଲ କି?
ଏବେ?
ହଁ।
ଏବେ ତ ଭାଇ ଯାଇନୁ। ଏବେ ବହୁତ ମାନେ ପଢ଼ା ଏଇଥର ତ ଭାବିଛୁ ଭାଇ ରଥଯାତ୍ରା ବେଳକୁ ପୁରୀ କୁ ଯିବାକୁ ଭାବୁଛୁ କଣ ହଉଛି ଦେଖିବା ସେଇଟା ଏକା
ହୁଁ
ଆଉ ବଣଭୋଜି କରିଯିବା ବୋଲି ଭାବୁ ଭାବୁଥିଲୁ ଆଜି ତ ବର୍ଷା ହେଇଗଲା। କାଲି ଭାବି କି ଥିଲୁ ହୁଁ, କିନ୍ତୁ ଭାଇ ବର୍ଷା ହବା ନିହାତି ଦରକାର କିନ୍ତୁ
ଆଁ ବର୍ଷା ହେଲେ ଟିକେ ଜମି ଫମି ହବନି।
ହୁଁ ମାନେ ଭାଇ ଆମ ତ ଆମେ ତ ଚାଷୀ ଲୋକ ଭାଇ। ମାନେ ନିହାତି ଦରକାର ବର୍ଷା ଟା।
ଆମ କୁ ତ ନିହାତି ଦରକାର ଠିକ୍ କଥା।
ହୁଁ, ହଁ ହଉ ଭାଇ ତମ ସହିତ କଥା ହେଇକି ବହୁତ ଖୁସି ଲାଗିଲା।
ହଉ ଭାଇ।
ହଁ ଭାଇ ଧନ୍ୟବାଦ ଭାଇ।
ହଁ ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ରହିଲି।
ହଉ ଠିକ୍ ଅଛି।